ହ୍ୟାଲୋ
ହ୍ୟାଲୋ
ହଁ କୁହ
କଣ କହୁଛି କି ଏମିତି କଣ ମନ୍ଦୁ କହିଲା ହେଲା ଭଳିଆ କହୁଛ
ନା ଆମ ଜଷ୍ଟ ଶୋଇକି ଉଠିଲି ତ ମୁହଁ ଟା ଧୋଇନି
ଓହୋ ଆଉ କଣ ଆଉ କଣ ଖବର
ଏଠି ତମେ ଶୋଇ ନଥିଲ କି?
ନାଇଁ ଭଲ ଲାଗୁନଥିଲା ଏପଟେ ଗଡପଡ ହଉଥିଲି କରେଣ୍ଟ ନାଇଁ
କ ବର୍ଷ ହଉନି କରେଣ୍ଟ ନାଇଁ ତମର
ହଁ ବା କରେଣ୍ଟ ନାଇଁ ବାରି ଆଡେ ଆସି ବସିଛି ଆ ଚିଆର ପଡ଼ିଥିଲା ବାରି ଆଡ଼େ ଆସି ବସିଛି।
ଓହୋ ହଁ ମଶା କାମୁଡା ଖାଉଥାଉ ନହେଲେ ଆଉ
ହଁ ବା ମଶା କାମୁଡୁଛନ୍ତି ଯୋଉ ମାନେ ତମେ କେମିତି ଜାଣିଲ ମଶା କାମୁଡୁଥିଲ ବୋଲି ବାରି ହଁ ଏଇଟା ବି କମନ କଥା ବାରିଆଡେ ସମସ୍ତଙ୍କର ମଶା ଥାନ୍ତି।
ନାଇଁ ନାଇଁ ଆମ ବାଡ଼ିିରେ କଣ ମତା ପାଇଁ ତମରି ବାଡିରେ ମଶା ପା ଅଛନ୍ତି ବୋଧେ
ଓହୋ ଆଉ ଖାଇଥିଲେ କଣ ଆଉ?
ମୁଁ ଖାଇଥିଲି ବିରିୟାନୀ ବା ଆଜି ଯାଇଥିଲି କଲେଜ ତ
ଓହ କଲେଜ ଯାଇଥିଲ ନାଇଁ ନଲେଜ ବଢେଇକି ଆଇଛ ନା ନାଇଁ
ହଁ ସେମିତି ନର୍ମାଲ ନଲେଜ ମୁ ଏତେ ହାଇ ପାୱାର ନଲେଜ ନଉନି ହୁ ହୁ
କଲେଜ ରେ ହାଇ ଫାର୍ ନଲେଜ ଜାଣିବନି ତ ଆଉ କୋଉଠୁ ହାଇ ଫାଇ ନଲେଜ ଜାଣିବ
ହେଁ ନାଇଁ ସେ ଯୋଉ ହାଇ ପାୱାର ନଲେଜ ମୋର ଦରକାର ନାହିଁ ହେଁ ହେଁ
ନା ନା ଟିକେ ରଖିବ ନା ତ ଏମାନେ ଯୋଉ ପିଲା ରଖୁଛନ୍ତି ତମେ ଯଦି କହୁଛ ଚମା ରଖିବନି କେମିତି ହବ।
ହୁ ହୁ ଆଉ
ଆଉ ଆଉ କଣ ଖବର କୁହ?
ହଁ ଦେହ କେମିତି ଅଛି?
ହଁ ଦେହ ଭଲ ଅଛି ଏ ବର୍ଷା ଦିନ ଥଣ୍ଡା ଟା ଟିକେ ତଣ୍ଟି ଦର୍ଜ ହେଇଯାଇଛି ପାଟି ଖାଇଯାଇଛି।
ହୁଁ ହୁଁ
ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ଓ ହ
ଭାରି ଅଭିଧ ବି ଲାଗୁଛି ଆଜି ଖାଇଦେଲି ବିରିୟାନୀ ଟା ସେକେଣ୍ଡ ଥର ରାଇସ୍ ମାଗିଦେଲି
ଓମାଇଁ ଗଡ୍ ଅଧିକ ଗାଇ ଦେଇଛ ଆଉ
ହଁ ବା ପେଟ ଟୁମ୍କିଲା ଭଳିଆ ଦେଖା ହାଉଛି ମୋର
ଓ କାହିଁ ଅଧିକ ଖାଉଥିଲ
ନାଇ ଅଧିକ ଖାଉନଥିଲି ଭଲ ଲାଗିଲା ଆଉ ଟିକେ ମାଗିଦେଲି ରାଇସ ଦେଇଦିଅ
ଖାଇଦେଲେ ରାଇସ୍ ଚାଲିି ଆଉ ନାଇଁ
ହୁଁ ରାଇସ ଆଉ ଟିକେ ମାଗିଦେଲି ରାଇସ ହେଇଯାଇଛି ପେଟରେ ଆଉ
ଓହୋ
ଆଉ ଏଇ ଯୋଉ ରଜ ଗଲା କେମିତି କଣ ବୁଲାବୁଲି ରହିଲା?
ବୋରିଂ।
ବୋରିଂ କାଏଁ?
କୁଆଡେ ସିନା ବୁଲିଥିଲେ ମଜା ଲାଗିଥାନ୍ତା କୁଆଡେ ବୁଲା ବୁଲି ହଉନି ମଜା ଲାଗୁନି ବୋରିଂ ଲାଗୁଛି। ଆଉ ତମେ ରଜକୁ କୁଆଡେ ବୁଲାବୁଲି କରିଛ କି?
ହଁ ରଜରେ ହଁ ମୋ ସାଙ୍ଗ ହେରିକିଆ ସାଙ୍ଗରେ ଯାଇଥିଲି ପୁପୁନ ର ମୋର ପୁପୁନର ହୁଁ ମୁଁ ତ ଯାଇଥିଲୁ ଏଇ ବୁଲାବୁଲି ରଘୁନାଥ କୁ ଟିକେ ଯାଇଥିଲୁ ବୁଲାବୁଲି କରିବାକୁ। ଆଉ ଜଣେ ବିଶ୍ଵରଞ୍ଜନ ଭାଇ ହେବେ ଜଣେ ସେ ଆମର ଏଇ ଗାଁ ପାଖରେ। ସିଏ ଆସିଥିଲେ ଯାଇଥିଲୁ ସାରଳା ମନ୍ଦିର ଆଉ ଗୋରଖନାଥ ମ
ରିଞ୍ଜ ମାଲ୍ ତାକୁ ହେଲେ ସେ ବିଟେକ କରୁଛି କି?
ନାଇଁ ନାଇଁ ସେ ପ୍ଲସ୍ ଥ୍ରୀ କରୁଛି।
ଓହୋ ମୁଁ ଭାବିଲି ଆଉ।
ଓହୋ! ଆଉ ସେ ଗଲୁ ସାରଳା ମ-ମନ୍ଦିର କନ୍ତି ବୁଲିବାଲି ଗୋରେଖନାଥ ମନ୍ଦିର ବୁଲିକି ଆଇଲୁ।
ଓହୋ ଯାହା ହଉ ତମେ ଯାଇଛ ମୁଁ ତ ଜମା କୁଆଡେ ଯାଇନି ବିଶ୍ୱାସ କର ରଜଟା ପୁରା ବୋରିଂ ଖାଲି ଘରେ ବସି ବସି ବସିକା
ଏଇ ଯୋଉ ହଁ ସେଦିନ ଯୋଉ ଗୋରେଖେନାଥ ହୋଉଥିଲା ଏମିତି ଖାଇବା ଏମିତି ବ ଭଡା ଭଡି ହଉଥିଲା ମାନେ ଭୋଗ ହରିକା ଏମିତି ଯୋଉ ମିଲ୍ ଭଳିଆ ଯୋଉ ଦିଅନ୍ତିୁନି ଭୋଗ ଭାତ ଡାଲମା ଖିରି ଖଟା ମି- କ୍ଚର ଏମତି ସବୁ ଦିଅନ୍ତିନି ହଁ ଶହେ ଟଙ୍କା ଗୋଟା ପା
ନାଇଁ ମୁଁ ଜା ମୁଁ ଖାଲି ଯୋଉ ଆଣେ ଧାନକୁୁର ଜାଣିଛ?
ହଁ ହଁ।
ଆ ମୋର ଗୋଟେ ଥରେ ଯାଇଥିଲି ଧାମ
ବଡ ପାଟିରେ କୁହ ଧୀରେ ଧୀରେ କହିଲେ ଶୁବୁ ନେଇବା
ଆଜ୍ଞା ଆମେ ଥରେ ଧାନକୁର୍ ଯାଇଥିଲୁ ବିଶ୍ଵାସ କରିବନି ଯୋଉ ଖାଇବାକୁ ପ୍ରସାଦ ଖାଇବାକୁ କଣ ପାଇଁ ଇଚ୍ଛା ହେଲା ଆଉ ହେଲା। ଏ ଯୋଉ ବାବା ସେ ପ୍ରସାଦ ମାନେ ଦିଉ ମାନେ ଗୋଟେ ଟେ ଇଏ ଦେବେ ସେ ଦୁଇଶହ ପଚାଶ। ତାଠୁ ବେଟର ତାଠୁ ବେଟର ନ ଖାଇକି ଘରୁକୁ ଆସିକି ଖାଇବ।
ହେଁ କିନ୍ତୁ ସବୁଠାରୁ ମତେ ଭଲ ଲାଗେ ଅବଢା ଅବଢା ଖାଇବ ପେଟ ତ ଅଳ୍ପ ଖାଇଲେ ପୁରୀ ଯିବ କିନ୍ତୁ ପୁରା ଅଳ୍ପ ଦେବେ ସିଏ
ଭଗବାନଙ୍କର ନିଆଦ ଆସିଛି ଆଉ ତାକୁ ଆଉ କଣ? ଖାସ କରି ମତେ ପୁରୀର ଇଏ ଭଲ ଲାଗେ କଣ କହିଲ ସେ ଯୋଉ ଖାଜି ଯୋଉ ନୁହଁ?
ହଉ ହଁ ହଁ ହଁ ଖାଇବି ହଁ।
ସେ କେ ବଢିଆ ଲାଗେ ମାନେ ତାକୁ କାଇବ ମାନେ ପୁରା ଶାନ୍ତି ଫିଲ୍ ଲାଗେ।
ତମେ ପୁରୀ ଯାଇଛ କେତେ ଥର?
ହଁ ପୁରୀ ଯିବ ଯାଇନା ପୁରୀ ଯାଇଛୁଁ ଏଇ ମୁଁ ଦି ଥର ଖଣ୍ଡେ ଯାଇଛି।
ଓ ହୋ।
ଥରେ ତ ଯାଇଥିଲି ଠାକୁରଙ୍କୁ ଦେଖିନି ଆଇଛି। ଆଉଥରେ ଯାଇଥିଲି ଯେ ହଁ ସିଏ ଜଣଙ୍କ ବାହାଘରରେ ଯାଇଥିଲୁ ତ ସିଏ କଣ କଲେ? ଆମକୁ ନେଲେ ଆମେ ଖା କହିଲେ ପଳାଅ ପଳାଅ ପଳାଅ ଗାଡି ବାଲା ବ୍ୟସ୍ତ ହେଲା ବ୍ୟସ୍ତ ହେଲା। ହୁଁ ବସି ବସିକା ଆଇଲି। ଆଉ ଆଉଥରେ ଯୋଉ ଯାଇଥିଲୁ ସେଥିରେ ଠାକୁରଙ୍କୁ ଦେଖିଛୁ ହେଲେ ଯୋଉ ରେ ସେ ଭିଡରେ ପେଲା ଖାଇବା ପାଇଁ ମାନେ ଏମିତି ପେଲି ଦେଲେ ହେଁ ମାନେ ମୁଁ ଏପଟେ ଯାଇ ସେପଟେ ବାହାରିଗଲି ମାନେ ମୁଁ ବି ଭୁଲିଗଲି ସେ ଠାକୁରଙ୍କୁ ଯଉ ଗୋଟେ କଣ ସେଇଟା କହନ୍ତି ଯୋଉ ସ୍ତ- ସ୍ତମ୍ବ ନା ଏମିତି ଗୋଟେ କଣ ଯୋଉଟା ଠିଆ ହେଇଥାଏ।
ହଁ ହଁ ଓହୋ ଅ କଣ ସେଟା କିସ୍ତମ୍ଭବା।
ଏପଟୁ ଗୋଟେ ଧକ୍କା ଖାଇଲି ସେ ସ୍ତମ୍ଭ ହଁ ହଁ ଏପଟୁ ଗୋଟେ ଧକ୍କା ଖାଇଲି ପୁରା ସେ ସ୍ତମ୍ଭ ଚାରି କର ଗୋଟେ ରାଉଣ୍ଡ ମାରିକି ଆଇଲି ପୁଣି ସେଇ ପଏଣ୍ଟ ଜାଗାରେ ପଅଞ୍ଚି
ସେ ଜାଗାରେ ପାଣିବି ଏମତି ଥାଏ ଏମତି ଇଁ ପାଣି ଏମତି ଅଛି।
ଥାଏ ସେଟା ତାର ଗୋଟେ ଗୋଟେ ରାଉଣ୍ଡ କରିଦେଇଥାନ୍ତି ଯେମିତି ତାଭିତରେ କେଇ ପଡ଼ି ବେନି।
ଓହୋ ବୁଝିଲି ବୁଝିଲି। ଆଉ ଏଇ ଏଇ ଯୋଉ ରଥଯାତ୍ରା ହବ ଯିବ ରଥଯାତ୍ରାକୁ?
ରଥଯାତ୍ରାତ ଜମାବି ନୁହଁ।
କାଇଁ?
ମରିକି ଆସିବ ମଣିଷତ ହେଟିକି ଗଲେ।
ଅଧା ଯଦି ମଲେ ମରିବ। ଠାକୁରଙ୍କ ପାଖକୁ ଯିବ ଆଉ ହୁଁ ହୁଁ ହୁଁ।
ନା ଭିଡ଼ ବହୁତ୍ ଭିଡ଼ ଏତେ ଭିଡ଼ ମଣିଷ ମାନେ ସେ ଗୋଟେ ହଁ ତ ହଁ ବହୁତ୍ ପୁରୀ ମ ତମେ ଜାଇନକି ପୁରୀ?
ଆ ନାଇଁ ରଥଯାତ୍ରା କଥା କହୁଚି ତମେ କହୁଛତ ଯେମି
ନାଇଁ ରଥଯାତ୍ରାରେତ ମୁଁ କେବେବି ଯାଇନି ପୁରୀ ରଥଯାତ୍ରାରେ ରଥଯାତ୍ରାରେତ ଅ ଜମା ଦିଥର ଯାଇଚି କିନ୍ତୁ କେବେ ରଥଯାତ୍ରା ଯାଇନି ରଥଯାତ୍ରା ଏଇ ଟିଭିରେ ଯୋଉ ଦେ ଖନ୍ତିରେ ଲାଇଫ୍ ଏପିଶୋ ବ ତା ଦେହତ ଦେଖୁଥିବ କୋ ଏଠି ଲୋକମାନେ ଭିଡ଼ ଆଉ କଣ
ହଁ ତମେ ଟୋଟାଲି କେତେ ଥର ଯାଇଚ?
ଦିଥର ଯାଇଚିବା।
ଓହୋ ଦିଥରେ ଯାଇଚ। ହଁ।
ତମେ କେତ ଥର ଯାଇଚ?
ମୁତ ଥରେ ଯାଇଚି ହୁଁ ହୁଁ ଆଉ ଥରେ ଯାଇଥିଲି ଛୁଆ ବେଳେ ହୁଁ ହୁଁ ହୁଁ।
ଆଉ ସେଛୁଆ ବେଳଠୁବି ଗଣିବନା ଆଁ ହାଁ।
ହଁ ଏଇ ଦୁଇଥର ଯାଇଚି ତମରବି ଦୁଇ।
ହଁ।
ଆଉ ଭଲ ଆଉ ହୁଁ ହୁଁ।
ପୁରା ମ୍ୟାଚ୍ ହେଇଯାଉଚି ଆମ ଦିଜଣଙ୍କର।
ହଁ ହୁଁ ହୁଁ ଆଉ କଣ ଖବର କୁଅ?
ନାଇଁ ସବୁ ଖବର ଭଲ ଏଇସବୁ କୁଆଡ଼େ ଟିକେ ବୁଲିଆକୁ ଇଚ୍ଛା ହଉ ଚାଲୁନ କୁୁଆଡ଼େ ଗୋଟେ ବୁଲିିଆକୁ ଯିବା।
କୁଆଡେ ହଁ ମୁତ ଆସିବାକୁ ପଡ଼ିବ ରଘୁନାଥପୂରୁ।
ଓଳାଶୁଣି ଯାଇଚ?
ନାଇଁ ନାଇଁ ସେ କେନ୍ଦ୍ରାପରା ପଡ଼ାଆଡ଼େକି? ନାଇଁ ନାଇଁ ମୁଁ ସିଆଡ଼େ ଯା ଯାଇନି ସିଆଡ଼େ।
ସେଠି ଠାକୁର ଶୁଖୁଆ ଫୁକୁଆ ଖାଆନ୍ତି।
କଣ?
କଣ କଣ ମାନେ ଆଶ୍ଚର୍ଯ୍ୟ ହବାର କଣ ରିଜିନ୍ ଅଛି?
ଠାକୁରଙ୍କ ପାଖେ ଶୁକୁଆ ଭୋଗ ଇଏ କଣ ରାକ୍ଷସ।
ନା ଠାକୁର ଖାଆନ୍ତି ଆକ୍ଚୁଆଲି ତାଙ୍କ ମାନେ କିଛି ଗୋଟେ ଥାଏନା ସେଥିପାଇଁ ଠାକୁର ଖାଆନ୍ତି ସୁକୁଆ ଭୋ ଟୁରିଟା ଜାଣିନି ବାସ୍ ଶୁଣିଚି ଠା ଶୁଖୁଆ ଭୋଗ ହଏ ବୋଲି।
ଫାଷ୍ଟ ଟାଇମ୍ ଶୁଣୁଚିଯେ ଆକ୍ଚୁଆଲି ଠାକୁରଙ୍କ ପାଖରେ ଶୁଖୁଆ ଭୋଗ ଲାଗେ ବୋଲି।
କନ୍ ବା
ରିୟେଲି ସେତରେ କହୁଚି।
ଅଁହଁ ତାହେଲେ ଜାଣିନ ତମେନା ତାଲେ
ଏ ମୁଣ୍ଡ କାମ କରୁନି ସତରେ ଠାକୁରଙ୍କ ପାଖରେ ଶୁକୁଆ ଭୋଗ ଲାଗେ?
ଏ ହଁ ବିଶ୍ଵାସ କଣ କରୁନ ଦୁର୍ଗାଙ୍କ ପାଖରେ ବଳି ଚଢୁଚିଟି।
ଏ ସିଏ ହଁ ମୁ ଜାଣିଲି ସେ କାଳୀମାତା ସିଏ ଗୋଟେ ରୂପ ଯେ ମାନେ ଏଁ ରାକ୍ଷସ ଭଳିଆ ଟିକେ ମାନେ ରୂପ ନେଇଥିଲେ ଯେମିତି ଶିବ ଯେମିତି ନେଇଥାନ୍ତି ଗୋଟେ କି ରୂପ ତାଣ୍ଡବ ରୁ ଅବତାର ସେମିତି କାଳି ଅବତାର ସେ ଗୋଟେ ସେମିତି। ତୁ ଜାଣିଚୁ ସେମାନେ ସବୁ ଏମିତି ସବୁୁ ହାଣୁ ସେ ରକ୍ତ ସିନାପିଅନ୍ତି ସେକଣ ମାଉଁଛ ଖାନ୍ତି।
ଆରେ ଜା କିଏ କହିଲା ଏରା ଖାଉନଥିବେବୋଲି ଆରେ ରକ୍ତ ପିଉଛନ୍ତି ମାନେ ତ ମାଂସ ବି ଖାଉଥିବେ ନା?
ହଁ ବା ହଁ ବା ତମେ ଯାଇକିନାଁ ଠାକୁରଙ୍କୁ ପଚାରିଲ ଠାକୁରେ କଣ ଖାଉଥିଲ ମାଂ ଉଷ ଖାଉଛ ନା ରକ୍ତ ଖାଉଛ?
ହଁ ମୁଁ କାହିଙ୍କି ପଚାରିଥିଲି ଠାକୁର ମତେ କଲ୍ କରି କହିିଥିଲେ ମୁଁ ଆଇଁଷ କାହା ଆଇଁଷ ଖାଉଛି।
ହୁଁ ହସି ପକଉଚ ଯଉ। ଆଉ।
ନାଇଁ ତମେ ତମେ ବୋଧେ ଠାକୁରଙ୍କୁ ପଚାରିଥିଲ ଆଉ ଠାକୁର ତମେ ବ୍ଲଡ ବୋଧେ ଖାଲି ପିଅ ଆଉ କିଛି ଖାଅନି ଆ
ଠାକୁର ଆଜି ତମକୁ ରାତିରେ ଆସି ପୁରା ଡରେଇବେ।
କାହିଁକ?
ତମେ ଠାକୁରଙ୍କୁ ନାଁରେ ଏମିତି କହୁଛ ଠାକୁର ଆଜି ଡ଼ରେଇବେ ରାତିରେ ତମକୁ।
ମୁଁ ତ ଗୋଟେ ପାପି ମୁଁ ଜାଣିଛି।
ହଁ।
ମୁଁ ନା ଯୋଉ କହନ୍ତି ଯୋଉ ପଣା ସଂକ୍ରାନ୍ତି ପୁରା ମାନେ ସବୁଠୁ ବଡ ସଂକ୍ରାନ୍ତି ହେଲା।
ହୁଁ।
ମୁଁ ଯେତେବେଳେ ହଷ୍ଟେଲରେ ଥିଲି ମୋର ମନ ନଥିଲା ପଣା ସଂକ୍ରାନ୍ତି ବୋଲି ହେଲା। ମୁଁ ଆଇଁଷ ଆଣି ଖାଇଛି ଆଇଁଷ ମାନେ ମଗେଇ ସାରିଲା ପରେ ମନେ ପଇଲା ପଣା ସଂକ୍ରାନ୍ତି।
ତାପରେ ଖାଇଦେଲ?
ଆଉ କଣ ମୁଁ ନଷ୍ଟ କରିିବି ପଇସା ଦେଇକି ଆଣିଥିଲି।
ତୁମେ ଆକ୍ଚୁଆଲି ସତରେ ଏତେ ପାପି ମାନେ ଜାଣିଲା ପରେ ବି ଖାଉଛ ଆଇଁଷ।
ଆରେ ମଗେଇ ସାଇଲିଣିି ଆସିକି ମୋ ରୁମରେ ପହଞ୍ଚିଗଲାଣି।
ହଁ ବା ମୁଁ ମୁଁ ତମକୁ କଣ ଉର୍ଦୁ କହୁଛି ଓଡିଆରେ କହୁଛି। ତମେ ମଗେଇ ସାରିଲା ପରେ ତମେ ଜାଣୁଛଟି ମାନେ ପଣା ସଂକ୍ରାନ୍ତି ଆଇଁଷ? ତା ପରେ ବି ଖାଉଛ ଆଇଁଷ?
ୟେଶ।
ଆରେ ବା ମାନିବାକୁ ପଡିବ ତମେ ସତରେ ଆଉ ଫରେନ ଯ ତମେ ଫରେ ତମେ ଫରେନରେ ରୁହ ସବୁଠାରୁ ବେଷ୍ଟ କାହିଁକି କହିଲ? ଫରେନର ଲୋକ ଯେମିତି ଆସୁଛନ୍ତି ଜଗନ୍ନାଥ ମନ୍ଦିରକୁ ଯିବାକୁ ତାଙ୍କୁ ଆଲାଉ କରୁନାହାନ୍ତି ଯେମିତି ତମେ ପୁରା ସେଇଭଳିଆ।
କିଏ କହିଲା ଫରେନର ମାନଙ୍କୁ ଜଗନ୍ନାଥ ମନ୍ଦିର ଯିବା ପାଇଁ ମନା କରୁଛନ୍ତି।
ଜାଣିନ ତମେ ଏଇଟା?
ନା ନା।
ହଁ ଦେଖ ଯେତିକ ସବୁ ବାହାର କଣ୍ଟ୍ରିରୁ ଯେତିକ ସବୁ ଆସିବେ ସବୁ ଯିବାକୁ ଆ ସେମାନଙ୍କୁ ଭିତରକୁ ଆଲାଉ ନାହିଁ କେବଳ ହିନ୍ଦୁ ମାନେ ହିଁ
କିଏ କହିଲା ମୁଁ ଏଇଟା ମାନୁ ଭାବ ମିଛ ଭାବୁଛି।
ହୁଁ ତମେ ତାହେଲେ ଜାଣିନ ଏଇଟା ତାହଲେ ଆଉ।
ମାନେ ଫରେନର ଲୋକମାନେ ଯିବେନି କେହି ଠାକୁ
ଫରେନର ମାନେ କଣ? ମାନେ ଅଲଗା କଣ୍ଟ୍ରିର ଲୋକ କେହି ଜଗନ୍ନାଥ ମନ୍ଦିର ଭିତରକୁ କେହି ଯାଇପାରିବେନି ବାହାରେ ବାହାରେ ଫଟୋ ଉଠେଇ ଯିବେ ନହେଲେ ନାଇଁ।
ତ ଠାକୁର ଦର୍ଶନ ସିଏ କରିପାରିବେନି?
ନା ନା ଭିତରେ ଆଲାଉ ନାଇଁ ତାଙ୍କୁ।
ଏଇ ରୁଲ ଟା କେବେ ରୁ ଲାଗୁ ହେଲାଣି?
ଇଏ ତ ପ୍ରଥମରୁ ରହିଛି ରୁଲ କେବେଠୁ ଲାଗିଲା କଣ ଜାଣିନ ବୋଧେ ଏଇଟା। ସକ୍ ହେଲା ଭଳିଆ ଲାଗୁଛି ତମକୁ।
ମୁଁ ଭାବିଛି ଆସୁଛନ୍ତି ମାନେ ତ ଠାକୁର ଦର୍ଶନ କର।
ହଁ ଆସନ୍ତି ହଁ ମୁଁ ମାନୁଛି ଆସନ୍ତି କିନ୍ତୁ ଭିଡିଓ ବ୍ଲଗ କରିକିନା। ଛାଡିକିନା ତାଙ୍କୁ ସୋସିଆଲ ମିଡିଆରେ ଛାଡିକିନା ସବୁ ଏମିତି ସବୁ ବନନ୍ତି ଆଉ
ଓ ତାହେଲେ ସିଏ ଦେଖନ୍ତିନି ଠାକୁରଙ୍କୁ
ହୁଁ ନାଇଁ ନାଇଁ।
ମୁଁ ଭାବେ ସେ ଠାକୁରଙ୍କୁ ଦେଖନ୍ତି ବୋଲି।
ନାଇଁ ନାଇଁ ଠାକୁର ଦେଖନ୍ତିନି ସେ ସେମିତି ଆସିନା ଉଁ ହଁ ବୁଲିବାଲି ସିଚ ବିଚ ବୁଲିବାଲି ଯାଆନ୍ତି।
ଓହୋ ୟା ତମ କାଇହିଁ ଛାଡ଼ନ୍ତି।
କେଜାଣି?
ମୁଁ ଆଜି ଆ ଉପରେ ରିସର୍ଚ୍ଚ କରିବି ଯେ କଣ ପାଇଁ ତାଙ୍କୁ ଛାଡନ୍ତିନି?
ହଁ ନିହାତି ରିସର୍ଚ କର କିଛି ଅସୁବିଧା ନାହିଁ।
ମମି କହିଲା ତାଙ୍କ ମାନଙ୍କୁ ଆଉ ମାନେ ଏତେ କଷ୍ଟ ଯାଉଛନ୍ତି ଦେଖିଲା ବେଳକୁ ଠା ଠାକୁର ଦେଖିପାରୁନାହାନ୍ତି ମତେ କଷ୍ଟ ଲାଗୁଛି।
ତମେବା ମୁଁ ସେଇଆ କହୁଛି ତମେ ସେଇଠି ରହିବା କଥା ତମେ ଭୁଲରେ ହିଁ
ସେ ତାଙ୍କ ମାନ ମୁଁ ଏଥରେ ପୁରୀ ଯିବି ଫରେନର ମାନଙ୍କୁ ଦେଖିଲେ ତାଙ୍କ ସାଙ୍ଗରେ ପଳେଇବି।
ହଁ ମୁଁ ବି କହିବି ପଳାଅ।
ଆଉ ମେ ଭଲରେ ଲୋକ ଗୁଡା ଆସିୁଛନ୍ତି ଦେଖ
କଣ କହିଲ?
ଲୋକମାନେ ଏତେ କଷ୍ଟରେ ଆସୁଛନ୍ତି ହଁ ଛାଡ ସେମିତିରେ ବି ଆମ ମନ୍ଦିର ଚାରିିକର ବୁଲିଗଲେ ବି ଅଲଗା ପ୍ର କାରରେ ଶୁକୁନ ଫିଲ ହବ।
ସୁଖୁନ ହୁଁ ହୁଁ।
ଆଉ ସୁଖୁନ ଫିଲ ହେବା ଦରକାର।
ଆଉ କଣ ଦେହ କେମିତି ତ ବାପାଙ୍କ ବୋଉଙ୍କ ଦେହ କେମିତି ଅଛି?
ସମସ୍ତଙ୍କ ଦେହ ଭଲ ଅଛି ମୁଁ ପେଟଟା ଖାଲି କାଟୁଛି। କେଜାଣି ମୋ ଗ୍ୟାସ ହେଇ ମୋ ପେଟଟା ବହୁତ ଜୋର କାଟୁଛି। ସେଇଥିପାଇଁ ବା ଶୋଇଥିଲି।
ଓହୋ ଆଉ ମେଡ଼ିସିନ ଫେଡ଼ିସିନ୍ ଆଣିକି ଖାଉନ
ହଁ ଖାଇବା। ଗ୍ୟାସ୍ ମେଡିସିନ ଗୋଟେ ଖାଇଛି ଆଉ
ହ ନାଇଁ ମେଡିସିନ ଆଣିକି ଖାଅ।